ହଉନି ବା
ହ୍ୟାଲୋ ହଁ କୁହ ହଁ ଶୁଭିଲା ତ?
ତମ କଥା ଅ ଅଧା ଅଧା ଶୁଭାଯାଉଛି। ଗୋଟେ ଗୋଟେ ଟାଇମ୍
କଣ?
ଓ ହୋ।
ଘରକୁ ଯୋଉ ପଳେଇଲା ବେଳକୁ ହଁ
ଓଉହୋ
କଣ କରୁଛ? ହଁ ହ୍ୟାଲୋ। ହାଲୋ ହାଲୋ। ହାଲୋ